ଚାରେ ଏବେ ଆଶୁତୋଷ ତରଫୁ ଆପଣଙ୍କ ବଡ଼ ନମସ୍କାର ମହାରାଣୀ ଲ-ଲକ୍ଷ୍ମୀ।
ନମସ୍କାର ଭାଇ।
ଆଉ କଣ ସବୁ ଖବର?
ଖବର ସବୁ ବଡ ଜବର।
ଆଚ୍ଛା ଆଉ ଯୋଉ ଆପଣଙ୍କ ଏରିଆ ବର୍ଷା ହଉଚି ନା?
ନାଇଁ ଏବେ ବର୍ଷା ତ ହଉନି ମୁ ବ ବୁ-ପବନ ଟିକେ ଜୋରରେ ଦଉଛି ବର୍ଷା ବୋଧେ ରାତିକି ହେଇପାରେ।
ସେ ଆରମ୍ଭ କରିବା ବିଷୟବସ୍ତୁ। ଆଚ୍ଛା ବନ୍ଧୁ ବହୁତ ଦିନ ପରେ ତୁମ ସହ କଥା ହଉଛି ତୁମର ଦିନ ଗୁଡିକ କେମିତି କଟୁଛି? ଘରେ ସମସ୍ତେ ସୁସ୍ଥ ଅଛନ୍ତି ନା? ଖୁସିରେ ଅଛନ୍ ଛନ୍ତି ନା ବନ୍ଧୁ କିଛି ମୋତେ ତୋମ ଉତ୍ତର ଦିଅ, ଜବାବ ଦିଅ।
ହଁ, ହଁ ବହୁତି ଭଲ ସମସ୍ତେ ଭଲ ଅଛନ୍ତି। ଆଜି ମୁଁ ଗୋଟିଏ ସୁନ୍ଦର ବିଷୟ ଉପରେ ତୁମ ସହ କଥା ହେବାକୁ ଚାହୁଁଚି? ଏ ତୁମ ମତରେ ଗାଁ ର ଜୀବନ ଭଲ ନା ସହର ଜୀବନ?
ଅଁ, ମୋ ମତରେ ଗ୍ରାମର ଜୀବନ ଅତି ସୁନ୍ଦର ଅତି ଉଜ୍ଜଳମୟ ଜୀବନ। ଆଉ ତୋମ ମତରେ? ଆଉ ଗା ଗ୍ରାମ ଜୀବନ ଏତେ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଦୂଷଣ ମୁକ୍ତ ଏବଂ ବିଭିନ୍ନ ପ୍ରକାର ଶସ୍ୟ ସାମଳ ଥିବ ଏବଂ ଗାଁ ଲୋକମାନେ ନିଜ ନିଜ ମାନେ ଏକତ୍ରିତ ହେଇ ରହୁଥିବେ ଯେ ଅତି ସୁନ୍ଦରମୟ। ଆଉ ସହର ଅଞ୍ଚଳ ପୌର ଅଞ୍ଚଳରେ ଖାଲି ସିମେଣ୍ଟ କୋଠା ବାଡି କିଏ କାହା ଘରକୁ ଯିବାର ନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟ ନାହିଁ। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ସବୁପକାର ପ୍ରଦୂଷଣ ହିଁ ପ୍ରଦୂଷଣ। ତ ଗ୍ରାମ ଜୀବନ ଅତି ସୁନ୍ଦର।
ହଁ ହଁ ନିହାତି ଠିକ କହିଲ। ଅ, ମୁଁ ଯେ ଯେତେବେଳେ ଗାଁକୁୁ ଯାଏ ସକାଳେ ପକ୍ଷୀ ମାନଙ୍କର କଳରାବ ଶୁଣି ବହୁତ ଭଲ ଲାଗେ। ଚାରିଆଡେ ସବୁଜ ଖେତ। ଗଛ ପଲା ଏବଂ ଖୋଲା ପରିବେଶ ଦେଖି ମନ ଖୁସି ହେଇଯାଏ।
ଆଚ୍ଛା ମୋତେ ବି ସେଇ ବି ଦେଖିବା ବହୁତ ସୁନ୍ଦର ଲାଗେ। କିମୁ ତା ଛଡା ଆଉ ଗୋଟେ ଗ୍ରାମର ତୋମେ ଅନୁଭୂତି କରିଥିବ। କି ଯେମିତି କି ଆ ଆମର ଏ ଯୋଉ ବର୍ଷା ବର୍ଷା ହଉଥିବ ଏବଂ କେଡେ ସୁନ୍ଦର ଅନୁଭୂତି ହଉଥିବ। ବେଙ୍ଗ ମାନେ କେଁ କଟର କେଁ କଟର ବୋବଉଥିବେ। ଆଉ ସେ ସବୁ ଅତି ସୁନ୍ଦର ଦେଖା ଯେ ଲାଗୁଥିବ। ସୁଇଟ୍ ଲାଗୁଥିବ।
ହଁ, ହଁ।
ଏଇ ଗ୍ରାମର ହେଲା ଅତି ଅତ୍ୟଧିକ ସୁନ୍ଦରମୟ।
ହଁ ଗାଁରେ ଲୋକୋମାନେ ପରସ୍ପର କୁ ଭଲ ଭାବରେ ଜାଣନ୍ତି। ଏବଂ ଅବ୍ ଆବଶ୍ୟକ ସମୟରେ ସାହାଯ୍ୟ ମଧ୍ୟ କରନ୍ତି ସେଥିପାଇଁ ସେଠାରେ ଆପଣିଅ ଆ ପଣା ପଣିଆ ଭାବ ଅଧିକ ଥାଏ ନା।
ହୁଁ ହୁଁ ବୋହୁତ ଥାଏ ଆପଣା ପଣ ବୋହୁତ ଥାଏ।
କିନ୍ତୁ ସହରରେ ମଧ୍ୟ ଅନେକ ସୁବିଧା ଅଛି ଭଲ ଶିକ୍ଷା ଭଲ ଚିକିତ୍ସା ବିଭିନ୍ନ କାମର ସୁଯୋଗ ଏବଂ ଜା ତାୟତ ବ୍ୟବସ୍ଥା ଅଧିକ ଉନ୍ନତ ଅଟେ।
ହୁଁ। ହେଲେ ବି ଗ୍ରାମର ଉନ୍ନତ ନ ଘଡିଲେ ଗ୍ରାମର ପରିବେଶ ଏବଂ ଗ୍ରାମର ଆମର ଯେଉଁ ସବୁ ପର୍ବ ପାଳନ ହୁଏ ଯେଉଁ ସବୁ କାରବାର ହୁଏ ସେ ବୋହୁତ ସୁନ୍ଦର ଲାଗେ ଯେମିତି କି ଆପଣ ଜାଣିଥିବେ ମେଲଣ ବୋଲି ଗୋଟେ ପର୍ବ ଅଛି।
ହଁ ହଁ ହଁ ଜାଣିଚି ମାନେ ଯୋଉ ଉଁ ଦୋଳୋ ଯାତ୍ରା।
ବାସ୍ ହୋରି ଖେଳା ଯାଏ ଆମର ପ୍ରଭୁ ରାଧାକୃଷ୍ଣ ଯାଆନ୍ତି ବିମାନ ମ ବୋହୁତ ସୁନ୍ଦର ଲାଗେ ଦେଖିବା ପାଇଁ ଆଉ ଆଉ ଆବ୍ ଆଉ ଆପଣ ଦି ପାବୋଳି ମଧ୍ୟରେ ଗ୍ରାମବାସୀ ଲୋକୋମାନୋ କିପରି ଆମ ବଡ ବଡୁଆ ମାନଙ୍କୁ ମାନେ ଆହ୍ବାନ କରିକି ନିଆଁ ଜଳେଇଥାନ୍ତି ଆ ସିଏ ସିଏ ପୌର ଅଞ୍ଚଳ ନଥିବ ଆଉ
ଭବିଷତ ତରେ ଗାଁ ର ଉନ୍ନତି ପାଇଁ କଣ କରିବା ଉଚିତ୍।
ଆଚ୍ଛା ଗାଁ ର ଉନ୍ନତି ପାଇଁ ଗୋଟେ ଉନ୍ନତି ସଭ୍ୟତା ପାଇଁ ପ୍ରଥମେ ସ୍ୱ ଚ୍ଛତାର ଆବଶ୍ୟକ ସ୍ଵଚ୍ଛତା ପ ପ୍ରଥମେ ସ୍ଵଚ୍ଛତା କାମ ଗ୍ରାମ ଆମ ରାସ୍ତା କଡ ସଡକରେ ଯୋଉ ଥିବା ଓ ଆବର୍ଜନା ଓ ସଫା କରିବା ଏବଂ ସ୍ୱଚ୍ଛତା ରଖିବା ଆଉ ଏଇଟା ପ୍ରଥମ ଦୁତୀୟତ ହୋଉଚି ବୃକ୍ଷରୋପଣ ବୃକ୍ଷ ହିଁ ମୋ ସୁନ୍ଦରତା ଜୀବନର ପ୍ରତୀକ ବୃ କ୍ଷ ରୋପୋଣ ହେଲା ପରିବେଶ ସୁସ୍ଥ ରହିବା ବୋହୁତ ତାହାର ସୁନ୍ଦରତା ଦେଖାଯିବ। ଆଉ ତୃତୀୟତ ଆଉ ଗ୍ରାମ ଲୋକୋଙ୍କୁ ସୁବିଧା ଏବଂ କରିବା ପାଇଁ ଯେମିତି କିି ବୃଦ୍ଧ ମାନଙ୍କ ପାଇଁ ମାଗଣା ଚି କିସା ଏବଂ ତାଙ୍କ ପାଇଁ ମାନେ ଭଲ ହଁ ଡାକ୍ତରଖାନାର ବ୍ୟବସ୍ଥା କରିବା ଆବଶ୍ୟକ।
ଆଚ୍ଛା। ମୋ ମତରେ ଭଲ ମୋ ମତରେ ଭଲ ରାସ୍ତା ପରିଷ୍କାର ପାନୀୟ ଜଳ ଉନ୍ନତ ବି ଦ୍ୟାଳୟ ଚିକିତ୍ସାଳୟ ଏବଂ ରୋଜୋଗାରର ସୁଯୋଗ ବଢାଇବା ଉଚିତ। ତା ନହେଲେ ଲୋକୋମାନେ ଗାଁରେ ରହି ମଧ୍ୟ ଉନ୍ନତ ଜୀବନ ବିତାଇ ପାରିବେ ନାହିଁ।
ହୁଁ। ଆଉ ତା ସହିତ ବି ଆମର ଗ୍ରାମରେ ମାନେ ରୋଜୋଗାର ପାଇଁ ଯୁବକ ମାନଙ୍କୁ ରୋଜୋଗାର କରିବା ପାଇଁ ତାଲିମ ଦବା ବି ଆବଶ୍ୟକ ଯାହା ଫ ଳରେ ସେମା ରୋଜୋଗାର କ ଦେଶର ଉନ୍ନତି ବି କରିବେ ନିଜସ୍ୱ ଉନ୍ନତି ବି କରିବେ। ଆଉ କଁ ତା ପରବର୍ତ୍ତୀ ପ୍ରଶ୍ନଟି ପଚାରନ୍ତୁ।
ତୁମେ କେବେ ଦୀର୍ଘ ସମୟ ପାଇଁ ଗାଁ ରେ ରହିଛ କି ସେଠାରେ ରହିବାର ଅନୁଭୂତି କେମିତି ଥିଲା।
ଆଚ୍ଛା ମୁଁ ତ ଟୋଟାଲ ମୁଁ ତ ପୂର୍ଣ୍ଣ ରୂପେ ଗ୍ରାମ ନିବାସୀ ମୁଁ ତ ମୋ ଜନ୍ମରୁ ଆଜି ଯାଏଁ ମ ତେ ଯେତିକି ବର୍ଷ ଅଛି ମୁଁ ଗ୍ରାମରେ ହିଁ ଯା ବାସବାସ କରୁଚି ଆଚ୍ଛା ଆଉ ତ ମୁଁ ମୂଳ ନିବାସୀ ଯେହେତୁ ଗ୍ରାମର ଗ୍ରାମରେ ବି ବର୍ତ୍ତମାନ ଅ ଛି ଆଉ ମତେ ବି ଆଉ ମତେ ବି ମୋ ଗ୍ରାମ ବୋହୁତ କିନ୍ତୁ ମୁଁ ମୋ ଗ୍ରାମକୁ ଛାଡ଼ିକି କୁଆଡ଼େ ବାହାରୁକୁ ଯିବାକୁ ବି ଚାହେଁନି ଆଉ ଆଉ ମୁଁ ଆଇ ଲଭ୍ ମାଇ ଗ୍ରାମ ଆଉ ଏ ସବୁ ଦିନ୍ସ ଟିକେ ଅଧିକ ଇଂରାଜୀ କହିଦେଲି ତ କ୍ଷମା କରିବେ ଆଉ
ଓ କିଛି ନାଇଁ କିଛି
ଆଉ ମୁଁ ଗ୍ରାମକୁ ବୋହୁତ ପ
ମୋର ମଧ୍ୟ ଗାଁ ର ସ୍ମୃତି ଆଜି ପର୍ଯ୍ୟନ୍ତ ମନେ ଅଛି। ସନ୍ଧ୍ୟା ବେଳେ ସାଙ୍ଗ ମାନଙ୍କ ସହ ମଠରେ ଖେଳିବା, ପୋଖରୀ କୂଳରେ ବସିବା
ହୁଁ।
କଥା ହେବା ଏବଂ ବଡ ମାନଙ୍କ ପାଖରୁ ଗପ ଶୁଣିବା ବହୁତ ଆନନ୍ଦଦାୟକ ଥିଲା।
ହୁଁ।
ସେ ସମୟରେ ମୋବାଇଲ କିମ୍ବା ଅନ୍ୟ ଯନ୍ତ୍ରପାତି ଉପରେ ଏତେ ନିର୍ଭର କରିବାକୁ ପଡୁ ନଥିଲା, ସମସ୍ତେ ମିଶି କଥା ହେଉଥିଲେ। ଖେଳୁଥିଲେ ଏବଂ ପରସ୍ପରଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ। କିନ୍ତୁ ଏବେ ମୋବାଇଲ ପାଇଁ ସମସ୍ତେ ନିଜ ନିଜ କାମ କାର୍ଯ୍ୟରେ ବ୍ୟସ୍ତ ରହୁଚନ୍ତି। ତ ମାନେ କେହି ମଧ୍ୟ କାହାକୁ ସମୟ ଦବା କୁ ପ୍ରସ୍ତୁତ ନାହାଁନ୍ତି। ସେଥିପାଇଁ ବେଳେ ବେଳେ ପରିବାରରେ ଅସନ୍ତୁଷ୍ଟ ମଧ୍ୟ ଦେଖାଯାଏ।
ହଁ ଯୋଉ କଥା କହିଲେ ବିଲକୁଲ ଏକଦମ ସଠିକ କଥା ତମେ କହିଲ। ଆଉ ଆଗୁରୁ ଆମ ଯେତେ ଛୋଟ ଛୋଟ ଛୋଟ ପିଲା ମଜା ଆମ ଗ୍ରା ଆମ ଗ୍ରାମର ଗୋଟେ ଖେଳ ହୋଇଥାଏ ଠି କିରି ବାଡି, ତମେ ଶୁଣିଛ ଠିକିରି ବାଡି?
ହଁ।
ଠିକା ବାଡି ଠିକିରିି ବା ଖେ ଠିକା ବାଡି ତ ସେ ଖେଳ ପ-ପ୍ରାୟେ ବିଲୁ ପ୍ତ ବର୍ତ୍ତମାନ ହେଇଯାଇଚି ସେ ଖେଳ ମୁଁ ଆଉ ଦେଖିବାକୁ ଗ୍ରାମ ମଧ୍ୟରେ ପାଉନାଇଁ। ଆଉ ସେ ବିଲୁପ୍ତ ହବାର କାରଣ କଣ ଏଇ ବର୍ଷା ଦିନେ ହିଁ ହେଇଥାଏ ହବାର କାରଣ ମୋବାଇଲ ଯେହେତୁ ପିଲାମାନେ କମ ବୟସରେ ସବୁ ସ୍ମାର୍ଟ ଫୋନ ବା ଧରିଲେ ତ ସେମାନେ ଆଉ ଖେଳରୁ ଆମର ବହୁ ତିକ ଖେଳରୁ ମାନେ ଦୂରୀକରଣ ରହିଲେନି, ସେମାନେ କୃତ୍ରିମ ଖେଳ ପ୍ରତି ଆକର୍ଷିତ ହେଲେ ସେମାନେ ସେଇ ଖେଳରେ ହିଁ ରହିଲେ, ଆଉ ତ ବହୁତ ମଜା ଛୁଆ କରିବେ ବର୍ତ୍ତମାନ ସେ ସବୁ ଦେଖା ଯାଉନି ଯେମିତିକି ପା ଟି ଖେଳ ଆପଣ ଶୁଣିଥିବେ ଗୁଲି ଖେଳ ଆଉ ପଟି ଖେଳ ଏଇସବୁ ଜିନିଷ ଯୋଉଟା ବୁଲୁ
ହଁ। ଏ ମୋବାଇଲ ଯୋଗୁ ହିଁ ଏସବୁ ମାନେ ବିଲୁପ ତ ହେବାକୁ ଲାଗିଚି।
ସେଟା ବି ମୋବାଇଲର କିଛି ଦୋଷ ନୁହଁ, ଯୋଉ ଦେଖନ୍ତୁ ବୈଜ୍ଞାନିକ ମାନେ ଚାଷୀ କିି ଦାଆ ଦେଲେ। ଦାଆ ଦେଲେ ଧାନ କାଟିବା ପାଇଁ, ଯଦି ଚାଷୀ ଦାଆ ରେ ଧାନ ନ କାଟିକି ମଣିଷ ମାନଙ୍କ ଶିରକୁ ଛେଦନ କରିବ, ତାହେଲେ କଁ ତା ର ଭୁଲ ନା ବୈଜ୍ଞାନିକର ଭୁଲ? କୁହନ୍ତୁ ମତେ ଟିକେ ଏ-ଏମାନଙ୍କର ଆଚ୍ଛା। ଆଉ ମୋବାଇଲ ଟା ହେଲା କଁ ଯୋଗାଯୋଗ କରିବା ପାଇଁ କିଛି ନୂଆ ଶିକ୍ଷା ଗ୍ରହଣ କରିବା ପାଇଁ ମାନେ ନିଜର କୌଶଳକୁୁ ବୃଦ୍ଧି କରିବା ପାଇଁ କିନ୍ତୁ ବର୍ତ୍ତମାନର ମା ନବ ମୋବାଇଲକି ଏତେ ମାତ୍ରାରେ ବ୍ୟବହାର କରୁଚି ଯେ ତାର ପୁରା ତାକୁ ଆଦତ ବା ନିଶା ଲାଗିଯାଇଚି ସେ ଯୋଉଟା ହିଁ ଖରାପ।
ତଥାପି ସହରରେ ଅନେକ ସୁବିଧା ମିଳେ, ଭଲ ଚିକିତ୍ସା, ଉଚ୍ଚ ଶିକ୍ଷା ଏବଂ ବିଭିନ୍ନ ପ୍ର କାରର ଜୀବିକାର ସୁଯୋଗ ଥିବାରୁ ଅନେକ ଲୋକ ସହରକୁ ଯି
ଆଚ୍ଛା ମୁଁ ଗୋଟେ ଆପଣଙ୍କୁ ଏଇ ପଏଣ୍ଟରେ ଗୋଟେ କଥା କହିମି କିଏ କହିଲା ସହରରେ ହିଁ ସବୁ ଭଲ ଚିକିତ୍ସା ମିଳେ? ଆମ ଯେତେବେଳେ ଆଗରୁ ମେଅନ ଆମର ଡାକ୍ତରଖାନା ଚିକିତ୍ସାଳୟ
ପୂର୍ବରୁ ଯେତେବେଳେ ମାନେ ଡାକ୍ତରଖା ନା ନଥିଲା ସେତେବେଳେ ବୈଦ୍ୟ ମାନେ ଏ ଚେରମୂଳି ଦ୍ଵାରା ହିଁ ଚି କିସା କରିଦଉଥିଲେ ନା।
ତ ଅନୁସାରେ ବହୁତ କିଛି ଜିନିଷ ଥିଲା ଯେମିତି ଆମର ଋଷି ତୁଶୁର ସହିତା ଆଜି ଅଛନ୍ତି ସେ ଆମର ଆମର ସେ ଯାହାକୁ କି ବୈଜ୍ଞାନିକ ମାନେ କହିଛନ୍ତି ପ୍ରଥମ ସେ ସର୍ଜନ ଯିଏ କି ପ୍ରଥମ ଆମର ଚିକି ଶଲ୍ୟ ଚିକିତ୍ସା କରିଥିଲେ ଆଉ ଆମ ଗୋଡ ଭଙ୍ଗା ହେଲେ ବି ଆମର ମାନେ ଚିକି ଚିକିତ୍ସା ଶାସ୍ତ୍ର ରେ ସବୁ ଜିନିଷ ଅଛି। ତ ମୋ ବୋଉ ଚିକିତ୍ସା ସବୁ ଦେଲା ଦ୍ୱିତୀୟ କ କଥା ହେଲା ଆଉ ସହରାଞ୍ଚଳ ଗୋଟେ ଜିନିଷ ଦେଖୁଥିବେ ଆପଣ ଯୋଉ ଖାଦ୍ୟ ଖାଉଛନ୍ତି ତ ବହୁତ ମିଳାପଟ ହଉଛି ଖାଦ୍ୟରେ ଗ୍ରାମରେ ଯେମିତି ସାଙ୍ଗେ ସାଙ୍ଗେ ବିଲରୁ ଗୋଟେ ଟମାଟର ଆସିଲା ସାଙ୍ଗେ ସାଙ୍ଗେ ଖାଇଲା ସହରାଞ୍ଚଳ କଣ ପ୍ରଥମ ଗ୍ରାମ ମଣ୍ଡି ମଣ୍ଡିରୁ ଟ୍ରକ ଲଦା ହବ ଟ୍ରକ ଯିବ ସେଇଟା ମାର୍କେଟ କୁ ମାର୍କେଟରୁୁ ଯାଇକି ଆପଣ ପାଖକୁ ପହଞ୍ଚିବ ତ ଗ୍ରାମ ଳେ ଆପଣ ପୁରା ସାଙ୍ଗେ ସାଙ୍ଗେ ତାଜା ଫଳ ମୂଳ ପାଇବେ କିନ୍ତୁ ସହରାଞ୍ଚଳ ରେ ପାଇପାରିବେ ନାହିଁ। ଆଉ ତାପରେ ସହର ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ବି ଅଛି ଯୋଉଟା କି ମାନେ ଦେହ ପାଇଁ ଜିବନ କ୍ଷତିକାରକ।
ତୁମ ମତରେ ଗାଁ ର ଯୁବପିଢି ଯଦି ନିଜ ଗାଁରେ ରହି କିଛି ନୂଆ କାମ ଆରମ୍ଭ କରନ୍ତି ତାହେଲେ ଗାଁ ର ଉନ୍ନତି ଆହୁରି ବ ବଢି ପାରିବ କି?
ହଁ ନିଶ୍ଚିତ ରୂପେ ବଢିପାରିବ ଯଦି ଆଜିକା ଯୁବପିଢି ମାନେ କିଛି ଭଲ କାମ କରିବେ ବ୍ୟବସାୟ କରିବେ ଏବଂ ଆ ଆଧୁନିକ ପ୍ରଣା ଆ ଆଧୁନିକ ପ୍ରଣାଳୀ ସବୁଜ ଗୃହ ନିର୍ମାଣ ଚାଷ କରିବେ ଏବଂ କିଛି ଭଲ କାର୍ଯ୍ୟ କରି ନିଶ୍ଚିତ ରୂପରେ ଗ୍ରାମର ବିକାଶ ହବ କାରଣ ହଉଛି ସହର ପାଖରେ ଅବଶ୍ୟ ବୃଦ୍ଧି ଅଛି ହେଲେ ଆଉ ଗ୍ରାମ ଗ୍ରାମ ପାଖରେ କୌଶଳ ଅଛି ଏବଂ ଜାଗା ବି ବହୁତ ମୁଖ୍ୟତଃ ଭୂମି ଅଛି। ସେ ଭୂମି ସୁନା ସଦୃଶର ତାକୁ ଯଦି ବ୍ୟବହାର କରିକି ନୂତନ ପିଢିରେ ଯୁବକ ଲୋକ ମାନେ କିଛି ଭଲ କାର୍ଯ୍ୟ କରିପାରିଲେ ତ ବହୁତ ଉନ୍ନ ହବ ଏବଂ ଆର୍ଥିକ ରୂପରେ ବହୁତ ମଜବୁତ ସେମାନେ ରହିବେ। ହୁଁ।
ଏହା ଶୁଣି ବହୁତ ଭଲ ଲାଗିଲା ମୋର ମଧ୍ୟ ଇଚ୍ଛା ଯେ ଆମେ ଗାଁ ଗୁଡିକ ଶିକ୍ଷା ସ୍ଵାସ୍ଥ୍ୟ ଏବଂ ରୋଜଗାର କ୍ଷେତ୍ରରେ ଆହୁରି ଉନ୍ନତ ହେଉ।
ହ
ଆମେ ସମସ୍ତେ ଯଦି ନିଜ ଗାଁ ଏବଂ ସମାଜର ଉନ୍ନତି ପାଇଁ ଛୋଟ ଛୋଟ ପ୍ରୟାସ ତାହେଲେ ନିଶ୍ଚୟ ଭବିଷ୍ୟତ ଆହୁରି ସୁନ୍ଦର ହେବ।
ଗୋଟେ କାମ କରନ୍ତୁ ଆମ ଗ୍ରାମ ହଁ ମୁଁ ସହମତ ମୁଁ ସହମ ତ ଅଛି ଗୋଟେ କାମ କରନ୍ତୁ ଆମ ଗ୍ରାମ ତ ଆମ ଗ୍ରାମ ଆପଣଙ୍କ ଗ୍ରାମ ଟେ ବେଶୀ ଦୂରତାରେ ନାହିଁ। ତ କେବେ ଆମ ଗ୍ରାମ ଆଡେ ଟିକେ ଆସନ୍ତୁ ଟିକେ ଘୃଣ୍ଣ ମାନ କରିକି ଯାଆନ୍ତୁ।
ହଁ ହେଲେ ନିହାତି ଯିବି।
ଆଛା ମୁଁ ତ ଦେଖୁଛି ଆପଣ କୋଉ ଦିନ ଆମ ଗ୍ରାମକୁ ପ୍ରବେଶ କରୁଛନ୍ତି ମୁଁ ଆମ ଆଖି ଚକ୍ଷୁ ଦିଟା ଜାଙ୍କ ଆପଣଙ୍କ ଦର୍ଶନକୁ ଅପେକ୍ଷା କରିକି ରହିଛି।
ହଉ ଠିକ ଅଛି ମୁଁ ନିହାତି ଯିବି। ମୁଁ ନିହାତି ଯିବି କେବେ ନା କେବେ ତ ଯିବି। ଆପଣ ଏତେ ବ୍ୟସ୍ତ ହୁଅନ୍ତୁ ନା
ମନୁଷ୍ୟ ମାତ୍ରରେ ମିଥ୍ୟା କୁହାଯାଏ।
ନାଇଁ ନାଇଁ ମିଥ୍ୟା ନାଇଁ କେବେ ବି ସମୟ ମିଳିଲେ କି ନିହାତି ମୁଁ ଯିବି।
ଆସନ୍ତୁ ମୁଁ ଆପଣଙ୍କ ପାଇଁ କହ ମୁଁ ଆପଣଙ୍କ ନାନା ବ୍ୟଞ୍ଜନ ଏବଂ ମୁଁ ଆପଣଙ୍କ ନାନା ବ୍ୟଞ୍ଜନ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା କରିଥିବି। ଆଉ ବହୁତ ଗୁଡେ ମଜାମସ୍ତି କରିବା।
କିଛି ଦରକାର ନାହିଁ।
ଆଉ କୁଷ ଦରକାର କିସ ଦରକାରେ?
ଉୁଁ କିଛି ବି ଦରକାର ନାହିଁ ଏମିତି ଖାଲି ଯାଇକି ବୁଲିକି ଆସିବି। ବହୁତୁ ଭଲ ଲାଗିବ।
ନିସ୍ ତ ନିଶ୍ଚିତ ଆପଣ ଆସନ୍ତୁ ଆମ ଗ୍ରାମରେ ବୁଲନ୍ତୁ କି ଆସନ୍ତୁ ପୋଖରୀକୁ ଯିବା ବୁଲିକି ଆସିବା। ଏ ପୋଖରୀ ଗାଧୋଇକି ଆସିବ ବେଳେ ପଳେ କିଛି ନାହିଁ ବହୁତ ପ୍ରକାର ଜିନିଷ ଅଛି। ନଦୀ କୂଳ କୁ ଯିଆ ନଦୀ କୂଳ ବୁଲିକି ଆସିବା।
ହଉ ଠିକ ଅଛି ହଁ ଯେହେତୁ ଆମ ପାଖରେ ସମୟର ଅବଧି ସରି ସରି ଆସୁଛି
ନିଶ୍ଚିତ ଆଉ ଥରେ ଯୋଡି ହବାକୁ ଚେଷ୍ଟା କରିବେ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ବହୁତ ବହୁତ ଧନ୍ୟବାଦ ମିସ୍ ଲକ୍ଷ୍ମୀପ ପ୍ରିୟା। ଆଉ ମୁଁ ପୁନର୍ବାର ଆପଣଙ୍କ ଜଏନ ହବାକୁ ଚାହିଁବି ସମୟ ତ ବହୁତ ଅବଧି କମ ଅଛି। ଆଉ ଶୁଭ ରାାତ୍ରି ଆଉ ମୁଁ ଚାହେକି ଆପଣ ମଙ୍ଗଳ ରହୁ ଆପଣ ଖୁସିରେ ରୁହନ୍ତୁ। ଆପଣ କିପରି ଲାଗିଲା ମୋ ସହିତ କଥା ହେଇକି?
କଣ କହିଲେ?
ଆପଣଙ୍କୁ କିପରି ଲାଗିଲା ମୋ ସହିତ କଥ
ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ତ ମୁଁ ବି ଚାହିଁବି ଆପଣଙ୍କ ସହିତ ପୁନର୍ବାର କଥା ହେବା ପାଇଁ।
ହୁଁ।